ହଁ ହାଲୋ।
ହ୍ୟାଲୋ ପ୍ରେମ୍ ହଁ କହ।
ହଁ କଣ ବର୍ଷା ଭଲ ଅଛୁ?
ହଁ ଭଲ ଅଛି ତୁ କେମିତି ଅଛୁ?
ହଁ ମୁଁ ବି ଭଲ ଅଛି ଆଉ ଘରେ କେମିତି ଅଛନ୍ତି ସବୁ?
ହଁ ସମସ୍ତେ ବହୁତ ବଢିଆ ତମ ଘରେ କେମିତି ଅଛନ୍ତି ସମସ୍ତେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି ଖାଲି ମାଆଙ୍କ ଟିକେ ଦେହ ଖରାପ ହେଲେ କଣ ହବ ଆଉ ସମସ୍ତେ ଭଲ ଅଛନ୍ତି ଆଉ।
ଆଚ୍ଛା ଆଚ୍ଛା କଣ ହେଇଛି ଆଣ୍ଟିଙ୍କୁୁ?
ନାଇଁ ଆମ୍ ଆ ମାଙ୍କୁ ମାଆଙ୍କୁ ହେଲେ ମମି କି ନାଇଁ ଜେଜେ ମାଆଙ୍କ ଟିକେ ବା ତ ତ ସେଇ ତ ପୁରୁଣା ଗାଳିଆ ରୋଗ ସେଇ ରହିବ ଆଉ।
ହଁ ଆଜିିକାଲି ଛୋଟ ପିଲାଙ୍କୁ ହେଲେ ତ ସେଇ ପ୍ରୋ ସେଇ ଅସୁବିଧା ଦେଖାଦେଲାଣି। ଆଉ ବଡ ଲୋକଙ୍କ କଥା ତ କଣ ନ କହିବା ଆଉ।
ହୁଁ ଆଉ ତାହେଲେ କ କଁ ଖାୟା ପିଆ ସର୍ଲାଣି?
ହଁ ଖାଇ ସାରିଲିଣି ତୁ ଖାଇଲୁଣି?
ହଁ ମୋର ହେଲେ ଖାୟା ପିଆ ସର୍ଲାଣି। ଆଉ କଣ କହ ଆମେ ଯୋଉ କଥାବାର୍ତ୍ତା ହେଇଥିଲେ ଆଉ ପିକ୍ନିକ୍ ପାଇଁ ସବୁ ରାଜି ହେଇଗଲେଣି ତ
ହଁ ପ୍ରାୟତଃ ସବୁ ରାଜି ହେଲେଣି‌ ବାକି ସମସ୍ତେ ପଇସା କଥା ପଚରା ପଚାରି କରୁଚନ୍ତି ମାନେ ଜାଗା ଦେଖିକି ପଇସା ଠିକ୍ ରହିଲେ ଯିବୁ ବୋଲି କହୁଥିଲେ।
ହଁ ନାଇଁ ଆଜି ଆଜିକାଲି ତ ସମସ୍ତେ ଅ ବଡ ହେଇଗଲେଣି ତ ପଇସା ପାଇଁ ଏତେ ଅସୁବିଧା ହବନି ବୋଲି ତ ମୁଁ ଭାବୁଚି ଆଉ ଜାଗା କଥା ତ ମୁଁ ଆମ ସାଙ୍ଗ ସହିତ ସବୁ ଭାବିକି ଭାବିଚୁ ଯେ ଗୋଟେ ସମୁଦ୍ର ଯାଗାକୁ ଯିବା ବୋଲି। ହେଲା କି ସେଇଠିକି ଯାଇକି ଯାହା ପଇସା ପତ୍ର ହବ ମୁଁ କହିବି ତୋତେ ଆଉ।
ହଁ ଠିକ୍ ଅଛି ସେଇଟା କିଛି ନାହିଁ ଆଜିିକାଲି ପ୍ରାୟ ରାଜି ହେବେ ସମସ୍ତେ କହିଲା ଭଳି ଆଜିିକାଲି କା ଟାଇମ୍ ରୁ ସବୁ ଲୋକ ବାହାରକୁ ଯିବାକୁ ବାହାରୁ ନାହାନ୍ତି ତ ଏମିତି କିଛି ଯୋଜନା ହେଲେ ପିଲାମାନେ ବାହାରିବେ ବୋଧ ହୁଏ ବାସ୍ ଖାଲି ସମସ୍ତେ ଯୋଉ ମାନେ ବହୁତ ତନ୍ଦରା ହଉଚନ୍ତି କି ନାଇଁ ପଇସା ଟା ଶୁଣିଲେ କିଛି ତା ୱେଜ୍ ଆମେ ଘରେ ପଚାରିବୁ କି କହିବୁ ଏ ଟାଇପ୍ ର ଆଉ।
ହଁ ଆଉ ତାହେଲେ ମୁଁ କଁ କହୁଥିଲି ତାହେଲେ ସମୁଦ୍ର ଜାଗା ଯିବା ତ ରୋଷେଇ କଣ କେମିତି କଁ କରିବା କୋଉ କଣ ଆଇଟମ୍ କରିବା କଣ କହିଲୁ।
ରୋଷେଇ କଣ କରା ଆମିଷ ତ ନହେଲେ ଚଳିବନି ପିଲାଙ୍କର ତ ଆମିଷ କମ୍ପଲସରୀ ତ ଏ ଟାଇପ୍ ଦେଖିକିନା ଆମିଷ ‌ରୁ ଦୁଇ ପ୍ରକାର କିଛି ଆଇଟମ୍ ରଖିଦବା। ଆଉ ନିରାମିଷରେ କିଛି ତରକାରୀ ରଖିକି ଚିପ୍ସ୍ ସାଲାଡ୍ ଏଇ ଟାଇପ୍ କିଛି କରିଦବା ଆଉ।
ତୁ କଣ ଭାବୁଅଛୁ ନିରାମିଷ କେତେ ପିଲା ଖାଇବେ।
ନିରାମିଷ ଅତି ବେଶୀରେ ଆମିଷର। ମାନେ ଆମିଷର ନମ୍ବର ଟିକେ ଅଧିକା ରହିବ ଯାହାହେଲେ ବି। ନିରାମିଷ ଅତି କମ୍ ରେ ଦଶ ଜଣ କି ବାର ଜଣ ବଧେ ହୁଏ।
ହଁ ତ ଆମେ ଭାବୁଛୁ ନିରାମିଷ ଯଦି ଇ-ଇ-ଇ ପନିର୍ ହୋଉ, ଛତୁ ହୋଉ। ପୁଣିଥରେ କାହିଁ ନୂଆ ଆଇଟମ୍ ଗୋଟେ କରିବା ତା ପାଇଁ ଯଦି ଆମେ କିଛି ହୋଟେଲରୁୁ ଯଦି ନେଇଯିବା ତାହେଲେ କେମିତି କଣ ରହିବ?
ହଁ ସେଇଟା ତ ସବୁଠୁ ଭଲ ଅ-ଅପ୍ ସନ୍ ରହିବ। ତ ସେମିତି ହିଁ କରିଦେଲେ ଠିକ୍ ରହିବ, କାହିଁକି ନା ବୋହୁତ୍ କମ୍ ପିଲା ନିରାମିଷ ଖାଇବେ ନା ତ ଏତେ ଆଉ କାହିଁକି ସେ ଏ ସେ ଏଇ ଗୋଟେ ଛୋଟିଆ କାମ ପାଇଁ କାହିଁକି ତୁଛାଟାକୁ ଆମେ ଅଯଥାରେ ଆଉ। କାମ ଆମର ବଢେଇବା ସେମିତି ହିଁ କରିଦବା ବାହାରୁ କିଣି ନେଇ ଯିବା କିଛି ନମ୍ବର ହିସାବରେ ନେଇଯିବା।
ହଁ ମୁଁ ସେଇଟା ହିଁ ଭାବୁଥିଲି କଣ ପାଇଁ ନା ରୋଷେଇୟାକୁ କାହିଁ ଆଉ ଗୋଟେ ନୂଆ ଜିନିଷ ରୋଷେୟା ରୋଷେଇ କରିବା ପାଇଁ ଅଧିକ ଟଙ୍କା ଦେବା ତା ପାଇଁ ଆମେ ନେଇଯିବା। କିନ୍ତୁ ଆଉ ତୁ ଯେମିତି କହିଲୁ ଚିପ୍ସ ହଉ ସାଲାଟ ହଉ ଏଇଟା ସମସ୍ତଙ୍କ ପାଇଁ ଆମେ କରିଦେବା।
ହଁ ସେମିତି ହିଁ ଠିକ୍ ହବ ତୁ ତାହେଲେ କଣ ନିରାମିଷ ନା ଆମିଷ ସାଇଡି ରେ ଯିବୁ।
ଭାଇ ମୁଁ ମୁଁ ତ ଆମିଷ ନ ଖାଇଲେ ଚଳିବନି। ମୋର ଆମିଷ ବାଧ୍ୟତା ମୂଳକ।
ଆଚ୍ଛା ସେମିତି ହେଲେ ହଉ କିଛି କଥା ନାହିଁ। ଆମିଷର ହିଁ ଅଧିକା ପିଲା ବାହାରିବେ ଆଇ ଥିଙ୍କ ତ ଦେଖାଯାଉ କଣ ହଉଛି। ଆଉ ରହ ମୁଁ ଦେଖିବା ଗ୍ରୁପ ରେ ପଚାରୁଛି ଭୋଟିଂଙ୍କ ହିସାବରେ ନେଇଯାଉଛି। ତାପରେ ମୁଁ ତତେ ଜଣେଇବି।
ହଁ ତାହେଲେ ତ ରୋଷେଇ ପାଇଁ ଆମେ ଚିନ୍ତା କରିଦେଲେ। ଆଉ ଆମର ଯୋଉ ରାମିୟା ପଣ୍ଡା ଅଛି ରୋଷେୟା। ତାକୁ ନେଇଯିବା ତାର ରୋଷେୟା ଭଲ ନାଇଁ କି।
ହଁହଁ ଠିକ ଅଛି ତାଙ୍କୁ ତୁ ଯଦି ଜାଣିଛୁ ଠିକ ସେ ତାଙ୍କ ବିଷୟରେ ତ ତାଙ୍କୁ ନେ ମାନେ କଥା ହ ତାଙ୍କ ସହ।
ତାଙ୍କ ଆମର ହେଇଥିଲା ନା ଆମର ର ସଙ୍ଗୀତା ନାନୀ। ସଙ୍ଗୀତ ନାନୀ ବାହାଘରରେ ହେଇଥିଲା ଆ ତାଙ୍କର ରାମିଆ ପଣ୍ଡା ରୋଷେଇ କରିଥିଲା। ତାଙ୍କର ଭୋଜି ବି ଭଲ ଲାଗୁଥିଲା ହେଲା କିି ତାଙ୍କେ ଆମର ମାମୁଁ ଲେଖା ହେବେ ତାଙ୍କୁ ନେଇଯିବା ଆଉ।
ଆଛା ହଁ ହଉ ଠିକ ଅଛି ସେମିତି ଯଦି ଜାଣିଛୁ ତାଙ୍କୁ ଠିକ ସେ ତାହେଲେ କଥା ହେ। ତୁ ଡାକେ ଚେଷ୍ଟା କରିବୁ ମୁଁ ତ ଜାଣିନି କାହିଁ ତୁ ଯାହା କହିଲୁ ମୁଁ ତାଙ୍କ ମାନେ ତାଙ୍କ ବିଷୟରେ ଶୁଣିନି କି ଜାଣିନି ତ ଦେଖ୍ ତୁ ଯଦି ଚିହ୍ନି ଚୁ ୟା ଜାଣିଛୁ ତାଙ୍କ ବିଷୟରେ ତାହେଲେ ତାଙ୍କୁ ସବୁ କଥା ହେ ବୁଝେ କଣ କହୁଛନ୍ତି କେତେ ଟଙ୍କା କଣ ଠିକ ସେ ବୁଝେ ଆ ସବୁ ଆଇଟମ ର ନାଁ ବି କହିଦବୁ ତାଙ୍କୁ ମନେକରି ତାପରେ ତାଙ୍କ ହିସାବରେ ତାଙ୍କେ କହିବେ ଆଉ।
ହଁ ଆଉ ତାହେଲେ ଝିଅ ପିଲା କେତେଜଣ କହିଲୁ ପୁଅ ପିଲା ତ ପଚିଶି ଜଣ ଆଉ ଝିଅ ପିଲା କେତେ ଜଣ କହିଲୁ।
ଝିଅ ପିଲା ତ ଅଠର ଜଣ ଅଛନ୍ତି ଏବେ ମୁଁ ଆଉ କାହାକୁ କାହା ସହ କଥା ହେଇନି ଅଠ ଅଠର ଜଣ ରାଜି ଅଛନ୍ତି।
ଓ ଅଠର ଜଣ ରାଜି ଅଛନ୍ତି ଆଉ ପୁଅ ତ ଆମର ସମସ୍ତେ ଯିବେ ଆଉ। ତାହେଲେ ଗୋଟେ କଣ କରିବା କହିଲୁ ଗୁରୁଜୀ ଗୁରୁମା ପ୍ରାୟ ମିଶି କି ପ୍ରାୟତଃ ଦଶ ଜଣ ହେବେ ଦଶରୁ ବୁଜୁ ବାର ଜଣ। ତ ମିଶାମିଶି କରିକି ଆମେ କଣ ଗାଡି କରିଲେ ଠିକ ରହିବ କହିଲୁ?
କିଛି ନାହିଁ ଯୋଉ ଯାତ୍ରୀବାହୀ ବସ୍ ଛୋଟ ବସ୍ ଆସୁନି। ସେଇଟା ବୁଝିଲେ ଠିକ ହୁଅନ୍ତା ମୁଁ ଭାବୁଛି।
ଛୋଟ ବସ ରେ ହେଇଯିବ କା ପାଇଁନା ଦେଖେ ଅ ପ ସି ଆମର ପଚିଶି ତାପରେ ଅଠର ଯଦି କୋଉ ଝିଅ ବାହା ହେଇ ଯାଇଥିବ। ପୁଣି ତାଙ୍କର ଯଦି କିଏ ଆସିବେ ଘର ଲୋକ। ପୁଣି ସେ ଶିକ୍ଷକ ଶିକ୍ଷୟିତ୍ରୀ ତ ଗୋଟେ ଭଲ ବସ୍ ଟେ କରିବାକୁ ପଡିବ ମୁଁ ଭାବୁଅଛି।
ହଁ ସେମିତି ହେଲେ ଯୋଉ ଆସେ ଷାଠିଏ ସିଟ ବାଲା ବସ୍ ଆସେ ସେଇଟା ନହେଲେ ଗୋଟେ ବୁଝିଲେ ଠିକ। ହବ ବଧ ହୁଏ।
ହଁ ସେମିତିକା ବସ୍ ଗୋଟେ ଆଣିଦବା। ମୋର ଚିହ୍ନା ପଚ ଅଛି ଆମର ସେଇ ହଁ ଦୁର୍ଗା ଦେବୀ ବସ ତାକୁ କହିଲେ ସିଏ କେତେ ଟଙ୍କା କଣ କହିବ ଆଉ?
ହଁ ଦେଖେ ତୁ ରଖିଛୁ ପରା ତାଙ୍କ ନମ୍ବର ଯଦି ରଖିଛୁ। ତାଙ୍କ ସହ କଥା ହେଇ ବୁଝା ତାଙ୍କର ଯଦି କି ତାଙ୍କେ ଯଦି ମାନେ ଫ୍ରି ଥିବେ। ତାହେଲେ ତାଙ୍କୁ ଟାଇମ୍ ତାରିଖ କହି ଆମେ ଆମର ଦିନ ଠିକ କରିବା।
ହଁ ତ କେବେ ଆଡକୁ ଯିବା ଏଲି ଭାବୁଛୁ ତୁ। ଆମେ ଦି ଜଣ ଭିତରେ ଫାଷ୍ଟ ଭାବିଦେବା ପରେ ତାଙ୍କୁ କହିବା ଆଉ।
କିଛି ନାହିଁ ଯାହା ହେଲେ ବି ଗୋଟେ ମାନେ ରବିବାର ଦେଖିକିରି ବାହାରିଲେ ଠିକ ହବ। କାହିଁକି ନା ଯୋଉମାନେ ବାହା ବି ହେଇସାରିଛନ୍ତି ସେମାନଙ୍କ ସ୍ଵାମୀ ମାନେ ବି ସେ ଟାଇମ ରେ ଫ୍ରି ଥିବେ। ତ ତାଙ୍କୁ ଦେଖିକିରି ଆମେ କିଛି ତାରିଖ କାଢିଲେ ଠିକ ହେଇ ହବ ଭାବୁଛି।
ହୁଁ ତାହେଲେ ରବିବାର ଦେଖିକି ଯିବା। ଆଉ ସେଇ ଗାଡ଼ି ବାଲାମାନଙ୍କୁ ବି ଆଗରୁ କହିବାକୁ ପଡ଼ିବ। କଣ ପାଇଁନା ରବିବାର ଯୋତୁ କହିଲୁ ରବିବାର ଦିନ ପ୍ରାୟତଃ ଗାଡିର ଭଡା ରହିଯାଇଥାଏ। ପୁଣି ଆଉଥରେ ଆମକୁ ମିଳିବନି ତ ଦୁଃଖ ଲାଗିବ। ତ ରବିବାର ଦିନ ମୁଁ ସେମାନଙ୍କୁ କହିଦେବି ଆଉ।
ହଁ ହଉ ଠିକ ଅଛି ସେମିତି ହିଁ କରିବା ଶୁଣୁ ତ ତୁ ଏବେ ବାହାରେ ଅଛୁ ନା ଏପଟେ ଆମ ଗାଁ ରେ ଅଛୁ ନା ବାହାରେ ହିଁ ଅଛୁ ଆହୁରି।
ମୁଁ ଏବେ ପଳେଇ ଆସିିବି ବା ପ୍ରାୟ ଆଉ ଗୋଟେ ଦଶରୁ ପନ୍ଦର ଦିନ ଭିତରେ ପଳେଇ ଆସିବି। ତା ଭିତରେ କିନ୍ତୁ ମୁଁ ଚାହୁଁଛି ଯେ ସବୁ ଜିନିଷ ସରି ଯାଇଥାଉ। ମୁଁ ଗଲା ପରେ ଦୁଇରୁୁ ତିନି ଦିନ ଭିତରେ ଯେମିତି ଆମେ ପଳେଇବା।
ହଁ ସେମତି ହିଁ ଠିକ୍ ହବ ଆଗରୁ ସବୁ କିଛି ଆମେ ପ୍ରସ୍ତୁତି କରିକି ରଖିଥିଲେ ତୁ ମାନେ ବାହାରେ ଯୋଉମାନେ ବି ବାହାରେ ଅଛନ୍ତି। ସେମାନେ ସମସ୍ତେ ଆସି ଗାଁ ରେ ପହଞ୍ଚିଲା ପରେ ଆମେ ଠିକ ମାନେ ସମୟ ଦେଖିକିନା ବାହାରି ପଡିବା।
ହଁ। ସାଙ୍ଗେ ସାଙ୍ଗେ ବି କିଛି କରିଦେଲେ ତ ହବନି ନା ଯିଏ ଯୋଉମାନେ ବାହାରେ ରହୁଛନ୍ତି। ଯୋଉମାନେ ଯୋଉ ବାହା ହେଇ ପଡିଛନ୍ତି ଶାଶୁ ଘରେ ଥିବେ ତ ସେମାନଙ୍କୁ ବି କିଛିଟା କହିକି ଆସିବା ପାଇଁ ପଡିବ ନିଜ ନିଜ ଘରକୁ କିମ୍ବା ସେମାନଙ୍କୁ ନେଇକି କିଛିଟା ଯଦି ଛୁଟି ନେବାକୁ ପଡିବ କିଛି ଜଣଙ୍କୁ ତ ସେ ସବୁ ଦେଖିବାକୁ ଗଲା ଆମେ ପନ୍ଦର ଦିନ କୋଡିଏ ଦିନ ଆଗରୁ ଏଇ ସବୁ ଚିନ୍ତା କରିକି ବି କରିବାକୁ ପଡିବ।
ହଁ ସେଇଟା ହିଁ ସେମାନଙ୍କୁ ମାନେ ଆମେ ତ କହିବାକୁ ଗଲେ ଘରେ ହିଁ ରହୁଛେ ନା ତ ଯୋଉମାନେ ବାହାରେ ଅଛନ୍ତି ଯୋଉମାନେ ଯାହାବି କିଛି ତୁ ଯାହା କହିଲୁ ଶାଶୁଘରେ ଅଛନ୍ତି ଯାହାଵି କିଛି ସେମାନଙ୍କ ସୁବିଧା ଦେଖିକି ହିଁ ଆମେ ଆଗରୁ ସବୁ କିଛି ତାଙ୍କୁ ମାନେ ଆମ ଗ୍ରୁପ ରେ ଆମେ ସମସ୍ତଙ୍କୁ ସବୁ କିଛି କିଛି ଜଣେଇ ଦଉଥିଲେ ସେମାନେ ତାକୁ ଦେଖିକିରି ପ୍ରସ୍ତୁତ ରହିବେ ତ ଆମେ ତାକୁ ତାପରେ ସେଇ ତାଙ୍କ ସମସ୍ତଙ୍କ କଥାକୁ ଲକ୍ଷ୍ୟ କରିକିନା ଆମେ କିଛି ଗୋଟେ ତାରିଖ କାଢିବା ବାହାରିବା।
ହୁଁ ତାହେଲେ ଆମର ବସ୍ ହେଇଗଲା ରୋଷେଇ ବି ହେଇଗଲା ତାହେଲେ ସିକ। ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ କିଛିଟା ଆମେ ଉପହାର ଦେବା। ଉପହାର କଣ ଦେଲେ ଭଲ ରହିବ ତୁ ଭାବୁଛୁ କହିଲୁ?
ଉପହାର ହଁ କିଛି ବି ମାନେ ଆମ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଥାଇକି କିଛି ତ ସେମାନଙ୍କ ଯଦି କିଛି ପୁରୁଣ ମାନେ ସମସ୍ତେ ଥାଇକି ଯଦି କିଛି ଫଟୋ ଥିବ। ତାର ଗୋଟେ ସେ ଫଟୋକୁୁ ବନ୍ଧନ କରିକିନା ସେମିତି କିଛି ଦେଲେ ଠିକ ହବ ନହେଲେ ଯୋଉ ଫୁଲ ତୋଡା ଟାଇପ୍। ଦିଅନ୍ତି ସେମିତି କିଛି ଠିକ ରହିବ ନହେଲେ ତୁ କଣ କହୁଛୁ।
ହଁ ମୋର ଯୋଉ ଫୋଟୋରୁ ମନେ ପଡିଲା ଆମର ଗୋଟେ ଫୋଟୋ ଥିଲା ଦଶମ ଶ୍ରେଣୀରେ। କିନ୍ତୁ ସେଇ ଫଟୋ ସମସ୍ତଙ୍କୁ ମିଳି ଦେଖିବା ସେଇଟା ଆଉ ଏତେ ଭଲ ଲାଗିବନି। କିନ୍ତୁ ମୁଁ ଭାବୁଛି କିଛିଟା ଏମିତିକା ଜିନିଷ ଦେବା ସେମାନଙ୍କ ପାଖରେ ସବୁଦିନ ପାଇଁ ରହିବ ଆଉ ସେମାନଙ୍କୁ ମନେ ପଡିବ ଯେ ନା ହଁ ଦି ହଜାର ଉଣେଇଶି ଦି ହଜାର କୋଡିଏ ବେଚ ପିଲା। ଦେଇକି ଯାଇଥିଲେ ଦେଇଥିଲେ ଆମକୁ ଏଇ ସବୁ ଜିନିଷ ବୋଲି କିଛିଟା ମନେ ରହିବ।
ହଁ ସେମିତି କିଛି କଲେ ବି ଭଲ ହୁଅନ୍ତା କିଛି ମାନେ ଭିନ୍ନ ପ୍ରକାରର ବି ହେଇପାରିଥା ହେଇଯାଆନ୍ତା। ତ କଣ ଭାବୁଛୁ ତାହେଲେ କଣ କଲେ ଠିକ ହବ ଯଦି ହବ ଯଦି ନହେଲେ ସମସ୍ତଙ୍କର। ନିଜ ନିଜ ଫଟୋ ନାଇଁ ଫଟୋ ଫ୍ରେମ ଯଦି ନଦବା। ତାହେଲେ ଆଉ କିଛି ଯଦି ଦେବା ଠିକ ଅଛି ଯଦି ନ ହଉଛି ତାହେଲେ ନିଜ ନିଜର ଫଟୋ ବି ମାନେ ଯାହା ଫଟୋ ତାକୁ ଫ୍ରେମ କରିକି ଦେଲେ କେମିତି ହୁଅନ୍ତା।
ଯାହା ଫଟୋ ହଁ ସେଇଟା ଗୋଟେ ହବ ଯାହା ଫଟୋ ତାକୁ ତାର। ଫ୍ରେମ କରିକି ଆଣିପାରିବା ହେଲା କିି ଆମେ କଣ କରିବା ନା ଏ ଗୁରୁମାଙ୍କୁ ମାଗିବା। ସେଇ ଗୁରୁମାଙ୍କ ଫଟେ। ସେଇ ଗୁରୁମାଙ୍କୁ ମାଗିବା ଏଇ ଗୁରୁମାଙ୍କ ଫଟୋ ନଅ ପାଣିଲା ଭଳିଆ ମାଗିବା ଆଉ ଗୁରୁମା। ଏ ଟିକେ କାମ ଥିଲା ସେଇ ଗୁରୁମା ଟିକେ ନମ୍ବର ତା ଫଟୋଟେ ଦେବେନି। କହିକି ଏମିତି ମାଗିବା ନହେଲେ ନାହିଁଯଦି କିଏ କିଏ। ଯଦି ଆମର ମୋବାଇଲ ଫୋନ ରେ ଯୋଉ ଚଲଉଥିବେ କିଛିଟା। ସୋସିଆଲ ମିଡିଆ ତ ସେଇଥିରୁ ମଧ୍ୟ ଆମେ ନେଇପାରିବା ଭଲ ଭଲ ଫୋଟୋ କାଢିକି।
ହଁ ଏଇଟା ତ ଠିକ କଲୁ ଏମିତି କଲେ ବହୁତ ବଢିଆ ହବ ଏମିତି ମାନେ କାହା ପଟ। କହାକୁ ମାଗିଲେ ହିଁ ମାନେ ସବୁ ଗୁରୁଜୀ ଗୁରୁମାଙ୍କ ପାଖରେ କିଛି ବି ଖବର ପହଞ୍ଚିବ ନାହିଁ। ତାହେଲେ ସେମିତି ହିଁ କରିବା ରହ ଦେଖିବା ମୋ ପାଖରେ କାହା କାହା ନମ୍ବର ଅଛି ମୁଁ ଚେଷ୍ଟା କରୁଛି। ତୁ ବି ଚେଷ୍ଟା କରେ ମାଗିବାକୁ ହେଲା।
ହଁ। ଆମର ନାରାୟଣ ଗୁରୁଜୀଉ ହଉ ରୋହିତ ଗୁରୁଜୀ ଏମାନଙ୍କ ସହିତ ତ ମୋର ଭଲ। କଥାବାର୍ତ୍ତା ଅଛି ସେମାନଙ୍କୁ ମୁଁ ବି ମାଗିଦେବି ସେମାନେ ଦେଇଦେବେ ସେମାନେ କିଛି କହିବେନି ମତେ। ଆଉ ଆମର ଯିଏ ଜିତେନ୍ଦ୍ର ଗୁରୁଜୀ ସେଇ ତ ଆମର। ସୋସିଆଲ ମିଡିଆରେ ଅଛନ୍ତି ତାଙ୍କର ତ ଭଲ ଭଲ। ଫଟୋ ବି ପଠଉଛନ୍ତି ଆ କିଛି ଦିନ ଛଡା କିଛି ଦିନ। ତ ତାଙ୍କର ସେଇଠୁ ଗୋଟେ ଫୋଟୋ କାଢିକି ନେଇଯିବା ଆମର। ରଶ୍ମି ଷ୍ଟୁଡିଓ ଅଛି ସେଇଠି ଦେଇଥିଲେ ସେ କରିଦବ।
ହଁ ହଉ ଠିକ ଅଛି ସେମତି ହିଁ କରିବା ତୁ ଦେଖେ ସବୁ ସଂଗ୍ରହ କରେ। ମୁଁ ବି କିଛି ସଂଗ୍ରହ କରି ତୋତେ ପଠଉଛି ତୋତେ ପଠେଇବି ନା ସେଇ ଗ୍ରୁପ ରେ ହିଁ ସବୁ ପଠେଇଦେବି।
ଦେଖ ଏ ସବୁ ଜିନିଷ ସମସ୍ତଙ୍କ ଆଖି ଆ ଆଗରେ ହେବା ଦରକାର। ମାନେ ସ ସମସ୍ତେ ପଇସା ଦଉଛନ୍ତି ସମସ୍ତେ ଜାଣନ୍ତୁ। ଅ ଏତେ ଏତେ କଷ୍ଟ ହଉଛି ବୋଲି ନହେଲେ ସେମାନେ କହିବେ ନାଇଁ ଆମ ପଇସା। ସେମିତିରେ ସେମିତିରେ ନେଇଗଲେ ସେମିତି ଭାବିବେ ତ ସବୁ ଜିନିଷ ଆମେ ଗ୍ରୁପ ରେ ଏହି ପଠେଇବାଟା ଠିକ୍ ରହିବ। ସେମାନେ ଦେଖନ୍ତୁ ସେମାନେ ଚୁଜ କରନ୍ତୁ କେମିତି ଆମେ। ମତଲବ ଡେକୋରେଟ କରିବା ହେଲା ସେ ଅନୁସାରେ ନେଇକି ଆମେ ଫଟୋ ଷ୍ଟୁଡିଓରେ ଦେଇକି ଆ ବନେଇକି ଆଣିବା ଆଉ।
ହଁ ଠିକ କଥା ମାନେ ସବୁ କିଛି ଯେହେତୁ ସମସ୍ତେ ଭାଗ ନେବେ ନା ତ ସମ ତାଙ୍କୁ ସବୁ କିିଛି ର ଖବର ପହଞ୍ଚିବା ଦରକାର ତୁ ଯାହା କଲୁ ସେମିତି ସବୁ କିିଛି ଆମେ ଗ୍ରୁପରେ ହିଁ। କଥାବାର୍ତ୍ତା ହେଇ କାମ କରିବା ଆମର।
ହଉ ତାହେଲେ ଆଉ ଯେତିକି ବଳା ଭଳି ଜିନିଷ ଆମେ। ଆ ମୁଁ ପଇସା ପତ୍ର ଭାବିକି କହୁଛି ପରବର୍ତ୍ତୀ କିଛିଟା ଦିନ ଭିତରେ ଆଉ ତୁ ସମସ୍ତଙ୍କୁ ଏକାଠି କରିକି ରଖିଥା ହଉ ତାହେଲେ ରହୁଛି ଆଉ।
ହଁ ହଉ ରଖେ।